ହାଲୋ। ହ୍ୟାଲୋ।
ହ୍ୟାଲୋ
ହଁ କୁହନ୍ତୁ।
କଣ କରୁଛନ୍ତି?
ଏଇ ଏବେ ଏଇଠି ଟିକେ ନ୍ୟୁଜ ଦେଖୁଥିଲି ଟିଭିରେ ତାପରେ ଆପଣ କହିଲେ କ ମୁ କହିଲି ଦେଖିଆ କେତେ ଦିନ ହେଲା କଲ୍ କରିନି ସେଥିପାଇଁ ଟିକ କଲ୍ କରିଦେଲି ଆପଣ ବ୍ୟସ୍ତ ଥିଲେ କି। ହ୍ୟାଲୋ। କଣ କରୁଛନ୍ତି କଣ କରୁଥିଲେ?
ମୁଁ କହିଲି ମୁଁ ବସିଥିଲି।
ଓହୋ କଣ ଖାଇଛନ୍ତି
ଆପଣ ମୁଁ ମ୍ୟାଗି ଖା
ଆଉ ମୁଁ ଟିକେ ପରଟା ଭଜା ଖାଇଛି ଆଉ ପରଟା ଆଉ ସିମେଇ।
ଉୁଁ ହୁଁ ଆଉ ଘରେ ସମସ୍ତେ କଣ କରୁଛନ୍ତି?
ହଁ ଘରେ ସମସ୍ତେ ତ ଏଇନା ତ ବାପାଙ୍କ ଦେହ ଖରାପ ସେ ଟିକେ ଶୋଇଛନ୍ତି। ଆଉ ବୋଉ ମୋର ଟିକେ ଏଇନା ରୋଷେଇ କରୁଛି ଆଉ ଦେଇ ଯେ ସେ ଟିକେ ଆଜି ତାଙ୍କର ବ ବଜାରେ ଯାଇଛନ୍ତି ଯେହେତୁ ରବିବାର ଅଛି ଛୁଟି ଅଛି ତାଙ୍କର ଟିକେ କିଣାକୁଣି କରିବା ପାଇଁ ଯାଇଛନ୍ତି ଆଉ।
ଉଁ ହୁଁ।
ଆ ଆ ଆପଣଙ୍କର ଘର ପାଖରେ ବଜାର ଅଛି ନା ଆପଣଙ୍କୁ ଟିକେ ଦୂରକୁ ଯିବାକୁ ପଡିବ ମାନେ ଯାହା କିଣା କୁଣି କରିବାକୁ ପଡେ।
ନା ଆମ ଗାଁ ରେ ସବୁ
ହଁ। ବହୁତ ଭଲ ମାନେ ଯେତେବେଳେ ଯାହା ଦରକାର ଆପଣ ସାଙ୍ଗେ ସାଙ୍ଗେ ଆଣିପାରିବେ ଆଉ।
ହଁ।
ନାଉ ଆମର କିନ୍ତୁ ଟିକେ ବଜାର ଟା ଟିକେ ଦୂର ମାନେ ଗାଁ ରେ ମିଳୁଛି ଯେ ସବୁ କିଛି ମିଳିପାରୁନି।
ହୁଁ ହୁଁ।
ଆଉ ବଉ ମାନେ ଯିଏ ଧରି ନିଅ ଗୋଟେ ଯିଏ ହଁ କୁହନ୍ତୁ।
ହଁ କୁହନ୍ତୁ ଆପଣ କୁହନ୍ତୁ।
ହଁ ମୁଁ କହିଲି ମାନେ ଆମର କଣ କହିଲି ଆପଣଙ୍କର ଯେହେତୁ ଗାଁରେ ସବୁ କିଛି ମିଳୁଛି ଆପଣ ଯୋଉଟା ଚାହିଁବେ ସାଙ୍ଗେ ସାଙ୍ଗେ ଆଣିପାରୁଥିବେ କିଛି ଅସୁବିଧା ହୋଉନଥିବ ଆମର କଣ ମାନେ ଯାହା ଗୋଟେ ଦରକାର ତା ପୂର୍ବରୁ ଆପଣ ଯାଇକି ଆଣି ଏତିକି ବଜାରରୁ। ଆଉ ସାଙ୍ଗେ ସାଙ୍ଗେ ଧରିନିଅ କିଏ ଜଣେ ଆପଣଙ୍କ ଘରକୁ ଅତିଥି ଆସି ଥିଲେ ହେରି ମାନେ ଥଣ୍ଡା ତ ହଁ ସମସ୍ତିଙ୍କ ଫ୍ରିଜରେ ଅଛି ଜଳଖିଆ କଥା କହିଲେ ମାନେ ଏଇଠୁ ଟିକେ ମାନେ ଆମ ବଜାରଟା ଟିକେ ଦୂର, ତ ଆମକୁ ହଉ ମାନେ ସାଙ୍ଗେ ସାଙ୍ଗେ ଆଣିକି ଆସିଲା ବେଳକୁ ହବନି। ମାନେ ଟିକେ ଡେରି ହବ କି ମୁଁ ଆପ ଆପଣଙ୍କର କଣ ସବୁ ସୁବିଧା ପାଖେରେ। ଆ ଯେକୌଣସି ପୂଜା ପାଇଁ ବି ଜିନିଷ ହେଲେ ଆପଣ ସେଇଠୁ ଯିବେ ଆପଣଙ୍କର ଧରିକି ଆସିବେ। ଆମର କିନ୍ତୁ ପୂଜା ଦୁଇ ତିନି ଦିନ ଯେକୌଣସି ପୂଜା ହଉ ଦୁଇ ତିନି ଦିନ ଆଗରୁ ଆମେ ମିିଠା ତିଆରି କରିକି ମାନେ ଯାଇଁକି ବଜାରରୁ ଆଣିକି ଆସୁ, ପୁଣି ମନେ ପକେଇବୁ, କୋଉଟା ଆସିଥିବ ପୁଣି କୋଉଠି ଯୋଉଟା ନ ଆସିଥିବ ପୁଣି ଯାଇଁକି ଆଣୁ ଆଉ। ଆପଣଙ୍କର ମାନେ ଧରିନିଅ କାହାର ବାହାଘର ହେଲେ ମାନେ କଣ ସବୁତକ ଜିନିଷ ସିଏ ଆପଣଙ୍କ ଗାଁର ମିଳିପାରେ?
ନାଇଁ ମାନେ ବାହାଘର ଆଉ କିଛି ବଡ ବଡ ପୂଜା ହେଲେ ଏଟା ସବୁ ଆମ ଗାଁରେ ଆଠ ପୁରା ଟାଉନ ପରିକା ସେଇଠୁ ଆମେ ସବୁୁ ଆଣିବୁ, ସେଇଠୁ ସବୁ ମିଳିବ।
ହଁ
ଆଉ କିନ୍ତୁ ଆମ ଗାଁରେ ସବୁ କିନ୍ତୁ ବଡ କାମରେ ଆମେ ସେଇଠୁ ଆଣୁ। ଏଇଠି ଗାଁଟା ଆଉ ଏତେ କଣ ମିଳିବ କି। ଏତେ ବଡ ବଡ, ଦୋକାନରେ ସେଠି ଗୋଟେ ଭଲ କ୍ଵାଲିଟିର ମିଳିବ ଦୋକାନରେ ସେଇଠି ଗୋଟେ ଭଲ କ୍ଵାଲିଟିର ମିଳିବ
ହଁ ତ ଆମର ମାନେ କଣ ଆମର ବି ସେମିତି ନର୍ମାଲି ଯାହାର ବାହାଘର ହୁଏ ତମେ ବି ସେମତି ଆମ ମାର୍କେଟକୁ ଯାଉ ଆଣିଆକୁ, ଏବେ ଯେହେତୁ ଆମର ଜଣେ ଭାଇଙ୍କ ତାଙ୍କର ବାହାଘର ଏବେ ହବାର ଅଛି ତ ଆମର କଣ କହିଲ ବାହାଘରର ଏପଟ ନିୟମ ମାନେ ଆଗ ହଉଚି ସିଏ ମଙ୍ଗୁଳିତି ଖିଆ ହୁଏ ଗୋଟେ ଆ ମାନେ ପୁଅ ବାହା ହୁଅନ୍ତୁ ବା ଝିଅ ହୁଅନ୍ତି ଆପଣଙ୍କ ଆଡେ ବି ସେମିତି ହୁଏ?
ଆ-ଆପ-ଆପଣଙ୍କ କଥାଟା ଟିକେ ଶୁଭୁନି? ହ୍ୟାଲୋ।
ହ୍ୟାଲୋ।
ହଁ ଏବେ ଶୁଭିଲା। ହଁ ଶୁଭୁଛି ଯେ, ଟିକେ ପୁରା ମାନେ ପରିଷ୍ ଷ୍କାର ନୁହଁ। ଆପଣ ଟିକେ ନେଟୱାର୍କ ଜାଗାକୁ ଆସୁନାହାଁନ୍ତି?
ହଁ ନେଟୱାର୍କ ଜାଗାରେ ଅଛି। ଏବେ ଶୁଭିଲା କି?
ହଁ ଏବେ ଶୁଭିଲା, ଏବେ ଶୁଭିଲା।
ଆଉ ଆପଣଙ୍କ ଆମ ମୁଁ କହିଲି ଆମ ଆଡେ ବି ସେରା ହଉଛି।
ମାନେ ମଙ୍ଗୁଳିତି ଖିଆ ହୁଏ, ତାପରେ ହଁ। କେମତି କଣ ମାନେ ଆପଣଙ୍କ ଆଡ଼େ ବାହାଘରରେ କଣ କଣ ଅଛି ସବୁ ନୀତି ରୀତି ନୀତି ଟିକେ କହିଲେ? ହ୍ୟାଲୋ।
ମାନେ ମୁଁ ସେ ବିଷୟରେ ଏତେ କିଛି ଜାଣିନି କିନ୍ତୁ
ସେ ତାକୁ ଟିକେ ଫୋନ କରିକି ପଚାରେ, ଆଉ କଣ ଆଣିବୁ ଯଦି?
ଆଉ ବାହାଘର ବେଳକୁ
ହଁ।
ଆପଣଙ୍କ ଆଡ଼େ ବି ସେ
ଯା ହଉ
ମୁଁ କହିଲି ସବ ଗୋଟେ ସେ
ହୁଁ ହୁଁ। ଯେହେତୁ ମାନେ ଆମ ଆଡେ ତ କଣ ହୁଏନା ଯୋଉ ମଙ୍ଗ କନହାଣ୍ଡି ଗୋଟେ ବସେ ହଁ ବାହାଘର। ପୂର୍ବରୁ ମଙ୍ଗନହାଣ୍ଡି ଗୋଟେ ବସେ।
ହେଁ।
ଆଉ ଏବେ ଏକ ଏକା ଦେଖି ମାନେ ଆଗରୁ ଏମତି ଧରଣୀୟ ହ୍ୟାଲୋ।
ହଁ କୁହନ୍ତୁ।
ହ୍ୟାଲୋ ହଁ ମୁଁ କହିଲି ଆଗରୁ ମାନେ ଆମ ଏଇ ଯୋଉ ହଁ ଆଗରୁ ଏମତି ବାହାଘରରେ ହଳଦୀ ମେହେନ୍ଦୀ ସଙ୍ଗୀତ୍ ତେ ଏମିତି ନଥିଲା କିନ୍ତୁ ଏବେ ମାନେ ଲୋକ ସବୁ ଅନ୍ୟ ମାନଙ୍କୁ କପି କରିକି ଏରା ସବୁ କରୁଛନ୍ତି।
ହଁ।
କିନ୍ତୁ ଆଗରୁ ଏରା ମାନେ ଆ ଆମର ଏମତି ନଥିଲା ଆଗରୁ ତ କଣ ଏମିତି ମଙ୍ଗୁଳୁତି ଖାଆନ୍ତି ତା ପର ଦିନ ବାହାଘର ହୁଏ। କିନ୍ତୁ ଏବେ ଦେଖିବେ ସବୁ ହଳଦୀ ମେହେନ୍ଦୀ ସଙ୍ଗୀତି ଏ ଯୋଉ ଫଟୋ ଫଟୋ ସୁଟ୍ ସବୁ କରୁଛନ୍ତି ଫଟୋ ଉଠୋଉଛନ୍ତି ଏବେ ସବୁ ଏମିତି ହୋଉଛି। ଆ ଆଗରୁ ଏରା ସବୁ କାଇଁ କଣ ଥିଲା ଆମ ଗାଁ ଡେତ ମୁଁ ତ ଏବେ କେମିତି ଏବେ ସବୁ ଦେଖୁଚୁ ଯେ ଏମ୍ ତି ହୋଉଚି ବୋଲି।
ହୁଁ। ଏବେ ସବୁଆଡେ ଚାଲିଲାଣି।
ହଁ।
ଆଉ ଆପଣଙ୍କ ଘରେ କିଏ କିଏ ଅଛନ୍ତି?
ହଁ ଆମ ଘରେ ତ ବାପା ବୋଉ ଭଉଣୀ ମୁଁ ଆଉ ଭଉଣୀର ପୁଅ ଆଉ ନନା। ସେମାନେ ଏବେ ତାଙ୍କ ପୁଅର ଏବେ ଏଇଠି ସେ ପଢୁଚି ତ ଆମ ଘର ଆଠୁ ଅଳ୍ପ ଦୂରରେ ସ୍କୁଲ ଅଛି ଇଂଙ୍ଗିଲିସ୍‌ ମିଡିୟମ୍ ର ଭଲ ସ୍କୁଲ। ଆଉ କିନ୍ତୁ ସିଏ ତାଙ୍କ ଶାଶୁ ରେ ଯୋଉଠି ମାନେ ସେଠିକି ସ୍କୁଲ ଗାଡି ଛୁଆଙ୍କର ଯାଉନି ଆଉ ଆପଣ ତ ଜାଣିଥିବେ ଯେହେତୁ ବୋ ସୁ ସ୍କୁଲ ଟା କଣ ଦିନେ ଅଧେ କିି ମାନେ ସବୁବେଳେ ସ୍କୁଲ ଯିବାକୁ ପଡିବ ଆଉ ଗାଡି ଧରି ନିଅ ଆ ସ୍କୁଲ ଗାଡି ଘର ପାଖ ପାଖକୁ ନଗଲେ ଆପଣ କେତେ ସବୁବେଳେ ତ ଆଉ ଯିବା ଆସିବା ଛୁଆକୁ ସ୍କୁଲକୁ ଆଣିକି ନେଇକି ଯାଇପାରିବେନି ଯେହେତୁ ଆମ ଘର ପାଖରେ ସୁବିଧା ସେବେ ଏଠି ରହିଛନ୍ତି। ତାପରେ ସେ ସ୍କୁଲ ପାଖାପାଖି ଘର ଭଡା ଦେଖିକି ସେଠିକି ମାନେ ସେ ସିଟ୍ଫି ହେଇଯିବେ ଆଉ।
ମେଁ ହୁଁ।
ଆଉ ତ ମାନେ ଛୋଟ ଚାରି ବର୍ଷର ପୁଅ ଟା ହେବେ ମଣ୍ଟେଜେରି ଟୁ ରେ ଦୁଇ ଦିନ ହେଲା ମାନେ ସେ ସ୍କୁଲ ଯାଉଚି।
ହଁ।
କାରଣ ଛୁଆଙ୍କର ଆଗ ତ ମାନେ ପାଠ ପଢା ଟାକୁୁ ଦେଖିବାକୁ ପଡିବ ତେଣିକି ଆମକୁ ସୁବିଧା ହୋଉ ବା ନ ହୋଉ ଯୋଉଠି ରହିବାକୁ କିନ୍ତୁ ଛୋ ଛୋଟ ଛୁଆଙ୍କୁ କଣ ସିଏ ମାନେ ଛୋଟ ଛୁଆଟା ଆମେ ତ ଭାବିଥିଲୁ ସି ପ୍ରଥମ ଦିନ ସ୍କୁଲ ଗଲେ କାନ୍ଦିବ କିନ୍ତୁ ସେ ପୁରା ଖୁସି ଖୁସିରେ ତା ସ୍କୁଲ ବସ୍‌ ରେ ବସିକି ପଳୋଉଚି। ଆଉ ସାତ ତ ର ମାନେ ଛୋଟ ଛୁଆଙ୍କର ଏଠୁ ସେ ଆମ ଘର ପାଖରୁ ସାଢେ ଛଅଟାରେ ଯାଉଚି ଆଉ କିନ୍ତୁ ସ୍କୁଲ ରୁ ଏଠୁ ଦଶଟା ପଇଁଚାଳିଶି ରୁ ଫେରୁଛନ୍ତି ଆଉ। ଆଉ ଆମର ଏଠି କଣ ଟିକେ ଆମ ଘର ପାଖରେ ମାନେ ଯୋଉ ବଜାର ଏଇଠୁ ପାଞ୍ଚ କିଲୋମିଟର ପାଖାପାଖି ହବ ସେଇ ଠି ମାନେ ସ୍କୁଲ ସବୁ ଭଲ ଭଲ ସ୍କୁଲ ଗୁରା ଅଛି। ମାନେ ପଢିବାକୁ ବହୁତୁ ସୁବିଧା ମାନେ ଆଉ ଆଜିକାଲି ତ ଦେଖିଥିବେ ପାଠ ଟା ଆଗ ତାପରେ ଯାହା। ହଁ ପାଠ ନ ପଢ଼ିଲେ ମାନେ କିଛି ବି ଗୋଟେ କହିବାକୁ ଗଲେ ଆମେ ଗୋଟେ ମୋବାଇଲରେ ଗୋଟେ ନମ୍ବର ବି ମାରିପାରିବାନି ପାଠ ନ ପଢିଲେ ଆଉ ଛୋଟ ଛୁଆ ଦିନରୁ ଛୁଆଙ୍କୁ ମାନେ ଛୁଆ ସ୍କୁଲ ଗଲେହାରିତ ତ କଷ୍ଟ ଲାଗିବ କାରଣ ଏତେ ଛୋ ଟ ଛୁଆଙ୍କୁ ଆଗରୁ କୋଉଠି ଯାଇନାହା ଏବେ ଯେହେତୁ ଯାଉଛନ୍ତି କିନ୍ତୁ କଣ କରିବା ତାଙ୍କ ଭବିଷ୍ୟତ ପାଇଁ ଆଉ ତାଙ୍କୁ ଯଦି ଏବେଠୁ ପାଠ ବିଷୟରେ ଅବଗତ ନକରେଇବା କୁ ସେମାନେ ପାଠ ଟା ଧରି ପାରିବେନି ଆଉ ଯୋଉ ବୟସରେ ଯୋଉ ମାନେ ପଢିବା କଥା ସେଟା ତ ପଢିବା ନିହାତି ଦରକାର ଆଉ ଆପଣଙ୍କର ମାନେ ଘର ପା ପାଖରେ ସ୍କୁଲ ନା ଦୂରରେ?
ହଁ ଆମ ଆମ ଗାଁ ରେ ସ୍କୁଲ ଅଛି ଶିଶୁ ମନ୍ ଗଭଣମେଣ୍ଟ ସ୍କୁଲ ବି ଏମତି। ହେଲେ ଆଉ ଆଉ ଯଦି ସେଇ ଇଂଲିଶ ମିଡିୟମ ମାନେ ଭଲ ସ୍କୁଲ କହିବା କ ଗଲା ଆଠ କିଲୋମିଟର ଦୂରରେ ମାନେ ଯୋଉଠୁ ଆମର ସବୁ ସେଇଠି ସବୁ ଅଛି।
ଓହୋ ଭଲ।
ଆପଣଙ୍କ କେତେ ବାଟ ହବ ଏଇଟା?
କୋଉଟା କହିଲ?
ସେ ସ୍କୁଲ ଟା କେତେ ବାଟ ହବ?
ଆମର ଏଇଟା ଯୋଉ ସ୍କୁଲ ଟା ଆମର ପାଞ୍ଚ କିଲୋମିଟର ମାନେ ହବ ଆଉ ପାଞ୍ଚ କିଲୋମିଟର ଗୋଟେ କମ୍ ହବ। ଆଉ କିନ୍ତୁ ଆମ ଏଇ ଯୋଉ ଗାଡିରେ ମାନେ ଏଠୁ ଆପଣ ବସିବେ ଧରିନିଅ ଆମ ଘର ତ ଗାଁରୁ ବସିବେ ସ୍କୁଲରେ ଆପଣଙ୍କୁ ଜମା ଛଅ ମିଣ୍ଟି ଘଣ୍ଟା ଲାଗିବ ପୁରା ଏନ୍ ଏଚ ଉପରେ ନା ହଁ ଗାଡି ସେଇ ନା ମାନେ ବସରେ ଛୁଆ ମାନେ ଯାଉଛନ୍ତି ଏନ ଏଚ ଉପରେ ସେଇ ସାଙ୍ଗେ ସାଙ୍ଗେ ପହଞ୍ଚିଯିବେ। ଆଉ ଯେହେତୁ ମାନେ ସ୍କୁଲା ଏଇଟା ଟିକେ ଆମର ସୁବିଧା ଆଉ ସେ ଆମ ବଜାରରେ ବି ମାନେ ଗୋଟେ ବଡ ଯୋଉ ଚିକିତ୍ସାଳୟ ଅଛି। ଆ ଯୋଉଟା ବହୁତ ଭଲ ଆଉ ପଶୁ ମାନଙ୍କ ପାଇଁ ବି ମାନେ ସେ ବଜାରରେ ପଶୁ ଡାକ୍ତରଖାନା ଅଛି। ଆଉ ଏବେ ଜାଣିଥିବେ ଯେ ସରକାରଙ୍କ ତରଫରୁ ଏବେ ପଶୁ ମାନଙ୍କ ପାଇଁ ମାନେ ଯୋଉ ବୁଲାସ ଷଣ୍ଢ ବା ବୁଲା ଗାଇବେ ରାସ୍ତାରେ ଗାଡି ବାଡେଇ ଦେଇକି ପଳଉଛି।
ହୁଁ ହୁଁ।
ସେ ଏମିତି ପଡିକି ମାନେ ରକ୍ତାକ୍ତ ଅବସ୍ଥାରେ ରହୁଛନ୍ତି କିନ୍ତୁ ଏବେ ସେ ଗୋଟେ ନୂଆ ଖୋଲିଛନ୍ତି ମାନେ ସେ ଯୋଉ ନମ୍ବରରେ ଫୋନ କଲେ ପଶୁଙ୍କର ମାନେ ଯେମିତି ମଣିଷ ମାନଙ୍କର ଆମ୍ବୁଲାନ୍ସ ଅଛି ଆସିକି ପହଞ୍ଚିବ ଯେମିତି ପ ସୁ ମାନଙ୍କର ବି ଆମ୍ବୁଲାନ୍ସ ମାନେ ଆସିକି ସେ ମାଗେଣାରେ ଚିକିତ୍ସା କରିବେ। ତାପରେ ଔଷଧ ବି ପଶୁ ମାନଙ୍କୁ ଦେବେ କାରଣ ଏମତି କରିବାର କାରଣ ଯେ ଦେଖିବେ ପ୍ରାୟ ଲୋକ ବହୁ ସମସ୍ତେ ମାନେ ଭଲ ଲୋକ ଅଛନ୍ତି ଯୋଉଠି ପଶୁ ମାନେ ଦୁର୍ଘଟଣା ହେଇକି ପଡୁଛନ୍ତି ପାଣି ଦଉଛନ୍ତି ବା ପଶୁ ଡାକ୍ତରଙ୍କୁ ଡାକିକି ତାଙ୍କ ହାତରୁ ପଇସା ଦେଇକି ବି ଚିକିତ୍ସା କରାନ୍ତି କିନ୍ତୁ ଆଉ ଅନେକ ବହୁତ ଲୋକ ଅଛନ୍ତି ସେମିତି ରାସ୍ତା ଘଡରୁ ବା ମଝିରେ ଗାଈ ମାନେ ପଡିିଥିବେ ବି ସେ ପଳାନ୍ତି। ସେଥିପାଇଁ ମାନେ କଣ ଏମତି ଏଇ ନମ୍ବରକୁୁ ଫୋନ କଲେ ସିଏ ବି ମାନେ ତାଙ୍କ ଗାଡିରେ ସେ ଗାଈ ର ମାନେ ଯୋଉ ବୁଲା ଷଣ୍ଢ ଗାଈ ସେମାନଙ୍କୁ ସେ ତାଙ୍କ ସାଙ୍ଗରେ ନେଇଯିବେ ଆଉ ସମ୍ ପୂର୍ଣ୍ଣ ଚିକିତ୍ସା କରିବେ ଯେ ଭଲ ହେଲା ଯାଏଁ ତାଙ୍କର ଚିକିତ୍ସା କରିବେ ଯତ୍ନ ନିଅନ୍ତି ଆଉ।
ହୁଁ।
ଏମତି ବି ହୁଏ ଆଉ କାରଣ ପଶୁ ମୋ ଆମେ ମଣିଷ ଯେମିତି ଆମକୁ ମାନେ ଯୋଉ ଟା ଗୋଟେ ଆଘାତ ଲାଗିଲେ ଯେମିତି କଷ୍ଟ ହୁଏ ପଶୁ ମାନଙ୍କୁ ବି ସେମିତି କଷ୍ଟ ହଉଥିବ। ତ କିନ୍ତୁ ମୁଁ ତ ଭାବୁଛି ମାନେ ପଶୁ ମାନଙ୍କ ପାଇଁ ଏ ବ୍ୟବସ୍ଥା ଟା ବହୁତ ବଢିଆ ହେଇଛି କାରଣ ବୁଲା ଷଣ୍ଢ ଗାଈ ମାନଙ୍କୁ ଆଉ ଏତେ ମାନେ ଯୋଉ ପଡି ଯାଉଛନ୍ତି ରକ୍ତାକ୍ତ ହଉଛନ୍ତି କାହାର ମାନେ ଛି ମାଡଗୋଳ ହଉଛନ୍ତି ଗାଈ ଗାଈ ବି ତିରେ ଶିଙ୍ଗ ଭାଙ୍ଗି ଯାଉଛି ତ ସେଥିପାଇଁ ବି ସେମାନେ ସାଙ୍ଗେ ସାଙ୍ଗେ ମାନେ ତାଙ୍କର ଚିକିତ୍ସା କରଉଛନ୍ତି ବହୁତ ବଢିଆ ଭାବରେ ଆଉ ମୁଁ ଟିକେ ଏବେ ରହୁଚି ଟିକେ କାମ ଅଛି।
ହଁ ହଁ।